ହାଲୋ।
ହଁ କୁହ।
ହୁଁ
କଣ କରୁଛ।
ମସ୍ତିଥିଲି ଆଉ।
ହାଲୋ।
ହଁ ମୁଁ ବସିଥିଲି ତମେ କଣ କରୁଚ?
ମୁଁ ବି ଏଇଠି ଶୋଇଥିଲି ଆଉ ଉଠିକି ଆସିଲି ଏଇନା ଆଉ।
ଉ ହୁଁ ଆଉ ଆଜି ରଜ
ଆଉ ତମ ରଜ କେମିତି ସେଲି ହଁ ସେମ କୋଶ୍ଚିନ୍ ପଚାରିଲି ରଜ ସେଲ୍ ବ୍ରେ ବ୍ରେଡ ଆମେ ବହୁତ ଭଲରେ କଲୁ ଆଜି। ପାନ ଖାଇକି
ଇଶ
ନୂଆ ଡ୍ରେସ ପିନ୍ଧିକି, ପଡ ପିଠା ଖାଇକି। ହଁ ପୋଡ ପିଠା ହେଇଥିଲା। ଆଉ ତ ଚକୁଳି ହେଇଛି ଆଉ ସବୁ। ହଁ ହଁ ପୋଡପିଠା ହେଇଥିଲା। ଆଉ ସବୁ ପ୍ରକାର ପିଠା ହେଇଥିଲା ହଁ ସବୁପକାର ହେଇଥିଲା।
ତମକୁ କୋଉ ପିଠା ଅଧିକ ଭଲ ଲାଗେ।
ମତେ ମଣ୍ଡା।
ଆଚ୍ଛା ଛେନା ବାଲା ନା ନଡ଼ିଆ ବାଲା।
ପ୍ର ନଡିଆ ଛେନା ମିସା
ହୁଁ ଗୁଡ ବାଲା ନା ଚିନି ବାଲା।
ଗୁଡ଼ ବାଲା। କାରଣ ନା ଦେହ ପାଇଁ ଭଲ ଗୁଡ ଚିନହ୍ନି ନୁଆଁ।
ହୁଁ ଆଉ ରାତିରେ ଆଜି କଣ ଖାଇବ।
ରାତିରେ ଆମର ରୁଟି ଡାଲମା ଆଉ ଯୋଉ ଭଜା ହେଇଥିଲା।
ଖାଇସାଇଲଣି।
ହୁଁ ସନ୍ତୁଳା ଟାଇପ ର।
ରଜରେ କଣ ଏମିତିଆ ଖାଇବା ହୁଏ ସୁଖା ଶୁଖା।
ଡିଇଟିଙ୍ଗ କରୁଛି।
ଡାଇଟିଂ କରୁଛ ଏମିତିି ଖାଇବ ସନ୍ତୁଳା।
ହଁ ହଁ।
ତମେ ଖାଇ ଦଉଛ ବଢ଼ିଆ। ଆଉ ଆଉ କଣ ତମର ସେଠି ପାଗ କେମିତି?
ପାାଗ ତ ବର୍ଷା ଉଠେଇଛି ଆଉ।
ବର୍ଷା ଉଠେଇଛି ଆଉ ପ ଆଜି ପକେଇନି ବର୍ଷା।
ହଁ ଅଳ୍ପ ଅଳ୍ପ ଟିକି ଟିକେ।
ଆମର ଏପଟେ ଆଜି ବହୁତ କାଚିଛି ବର୍ଷା। ହୁଁ ଆମର ସେଇ ଏଇ ଚାରିଟା ସାଢେ ଚାରିଟା ପାଖାପାଖିରୁ ବର୍ଷା। ଉଠେଇଥାଏ ଏପଟୁ ତା ପରଠୁ ତାପରେ କାଚିଲା ସେଇ ଛଅଟା ସାତଟା ବେଳକୁ ଆଉ ସାତ ଟା ଠିକ ବଳକୁ କାଚ। ଚି ଛଟା ଛଅଟା ବେଳ ବିଜୁଳି ଆଉ ଘଡଘଡି। ବି ଆବାଜ ହଉଥିଲା ତାପରେ ଧୀରେ ଧୀରେ କା କାଚିଲା ଆଉ।
ଆମର ସେପଟେ ହେଲା ତାପରେ କାଲି ଭୁବନେଶ୍ଵର ପଟେ ରହିବ। ଆହା ତାପରେ ମଝି ମଝିରେ ମଝି ମଝିରେ ପଛରେ ହବ।
ହୁଁ ହୁଁ। ଆଉ।
ମା ଝିଅ ଆଉ ଦୋଳି ଖୋଳି ଖେଳିଲ।
ଉଉଁ ହଁ ଦୋଳି ଖେଳିଲି। ବେକରେ ରକା ପଶଯାଇଛି ଦୋଳି ଖେଳି ଖେଳି।
ମେଡିସିନ ଗୋଟେ ଖାଇଦବ।
ଆଉ କାଲି ପାଇଁ କଣ ଡ୍ରେସ୍ କରିଛ।
ସାଢ଼ି।
ଓ ହ ଆଉ।
ଆଉ ତମେ।
ମୁଭି ଶାଢ଼ୀ।
ଉଉଁ ହଁ।
ହୁଁ
ଶାଢ ପିନ୍ଧିକି ଆମେ ବୁଲିବା ଆଉ।
ହୁଁ ବଲିବା ତମେ ଆସିଲେ ହେଲା।
ହଉ ଆଉ
ହୁଁ ହୁଁ। ଆଉ ତମର ସେଠି କେତେବେଳେ ସବୁ ଶୁଅନ୍ତି।
ଆମର ଏଠି ସବୁ ବହୁତ ଜଲଦି ଶୋଇପଡନ୍ତି ନଅଟା ହେଲା ବେଳକୁ ସବୁ ଶୋଇାରଥିବେ।
ସକାଳୁ ଉଠନ୍ତି ସମସ୍ତେ।
ଦିଟା ରାତି ତିନିଟା ରାତି।
ମାନେ ସବୁବେଳେ।
ହୁଁ
ତମେ ବି?
ନା ହା ଆମେ ଭାବୁଛୁ ଦିଟା
ଉଁ ଉଁ ଏତେ ସକାଳୁ ଉଠି କଣ କର ଖାଲି କୋଚିଂ ଯିବା ପାଇଁ।
ହଁ।
ହଁ।
ଆ କୋଚିଂ ଟା ତ ଯିବାକୁ ପଡିବ ନା ସମୟରେ ମୁଁ ପୁଣି ମୋର କୋଚିଂ ଟା ଛଅଟାରେ ମୁଁ ଛଅଟାରେ ଘରୁ ବାହାରେ।
ଓହୋ।
ଛଅଟା ରେ ଗଲାବେଳେ ସାର ଆସିନଥିବା।।
ହୁଁ କମ୍ପ୍ୟୁଟର କ୍ଲାସ୍। ତମେ ଡେଲି ଲାବ୍ ଥିଓରି କରୁଛ ନା, ଖାଲି ଥିଓରି ଗୁ
ଥିଓରି, ଥିଓରି ଗୋଟେ ଦିନ। ଲ୍ୟାବ ଗୋଟେ ଦିନ।
କେତେ ଘଣ୍ଟା? କେତେ ଘଣ୍ଟା?
ଘଣ୍ଟେ।
ହୁଁ ଆଉ ତମର ଏବେ ତ ଛୁଟି ଥିବ। କେବେ ଖୋଲିବ?
ଆମର ବୁଧବାର ଦିନ। ସାର୍ ଙ୍କୁ କହିଲୁ ସାର୍ ବୁଧବାର ଦିନ ଗୋଟେ ଛୁଟି ଦିଅନ୍ତୁ। ସାର୍ କହିଲେ ଭାରି ଛୁଟି ନଉଛ ତମେ ମାନେ।
ହୁଁ ହୁଁ
ଆମର ଛୁଟି ହେଲେ ମଜା।
ହଁ, ତମର ସେଠି କଣ ସରସ୍ଵତୀ ପୂଜା, ଗଣେଶ ପୂଜା ଇଆ ହୁଏ? କମ୍ପ୍ୟୁଟର କ୍ଲାସ୍ ରେ
ହଁ ସବୁବେଳେ ହୁଁ
ହଁ ଆମର ଏଠି ଜଷ୍ଟ ଓର୍ଲି ଯଜ୍ଞ ଟାଇପ ର ଦିଆ ହୁଏ। ଆଉ କିଛି ଡାକନ୍ତିନି କି। ଣ
ମୋର କଲେଜ ରେ ବି ହୁଏ।
ହ ତ ଏଇ ବ ଏଇ ମାସରେ କରୁ ନାହାନ୍ତି କଲେଜରେ ହୁଏ। ହୁଁ
ଡାକନ୍ତିି, ଡାକନ୍ତି।
ସକାଳେ ବିରିୟ। ସକାଳେ ଦହିବରା। ସଂ ଦିନ ବଳା ବିରିୟାନୀ ହୁଏ।
ସେମାନେ ଡାକନ୍ତି କଲେଜରେ।
ହୁଁ ଏବେ ତମେ ସେଇଠି ରହି ପାଠ ପଢିବ? ପ୍ଲସ୍ ଥ୍ରୀ।
ଉଁ ପଢୁଛିତ ଆଉ ଚାଲିଚି ଆଉ। ଆଉ ଦି ବର୍ଷରେ ଶେଷ ଆଉ।
ହୁଁ, ହୁଁ। ତାପରେ କଣ କରିବ?
ତାପରେ ଯୋଉ ଇଏ ପକେଇବି ଆଉ। ବିଇଡି ହେରିକା ଆଉ।
ଓ ହଁ ତମର କଣ ଥିଲା ଜୀବନ ରେ? କଣ ଲକ୍ଷ୍ୟ ଥିଲା କରିବା ପାଇଁ?
ଜୀବନ ର ଲକ୍ଷ୍ୟ ପୁରା ହେଇନି।
ହେଇନି ଯେ, ମାନେ କଣ ଥିଲା ହବନି କାଇଁ ତମେ ସେଥିପାଇଁ ତ ପାଠ ପଢୁଛ ନା।
ଆର୍ଟ, ଆର୍ଟ ପାଇଁ
ଆଚଛା ଆର୍ଟ ପାଇଁ। ତମର ବଢିଆ ଛି ଡ୍ରଇଂ ବଢିଆ ହୁଏ? ତମେ ଗୋଟେ ମଣିଷକୁ ଉପରେ ଆଙ୍କିଦବ?
ହୁଁ କିନ୍ତୁ ସମୟ ଲାଗିବ ବହୁତ ସମୟ ସେଗୁଡାକ।
ଉଁ ମିଛକଥା ତମେ ଏ ମେହେନ୍ଦୀ ତ ଏତେ କନଷ୍ଟାଣ୍ଟଲି ବସିକି ଏତେ ପୁରା ପିଓରଲି ତମେ କରିପାରିବନି।
ନା ଅଣ୍ଟା କଣ ହେଇଯିବ। ମୁଁ ଅଣ୍ଟା କଣ ହେଇଯିବି ବସିଲେ।
ହଁ। ହଁ ତମେ ତ ପିଓରଲି ହାତ ପୁରା ତ ତମର ପୁରା ଯାହା ହେଲେ ବଙ୍କା ଡଙ୍କା ହଉଥିବ ନା। ଜମା ତ ପୁରା ଗୋଲ ଠିକ୍ ଠାକ୍ କିଛି ହଉନଥିବ।
ସେମିତି ସେମିତି ଶିଖିଲେ ହେଇଯିବ ରେ।
ଆର୍ଟିଷ୍ଟ ମାନଙ୍କର ଛୋଟ ବେଳୁ କିଛି ବି ନୁହଁ ସେମାନେ କାନ୍ଥଠୁ ଆରମ୍ଭ କରି ସବୁଠି ଗାରେଇବେ। ମୋ ସାଙ୍ଗ ସ ଆର୍ଟିଷ୍ଟ ହବାର ତାର ଇଚ୍ଛା ଥିଲା। ସେ ତାର କାନ୍ଥରେ ମାନେ ତାଙ୍କର ପୁରା ଗୋଟେ ୱାଲ ପୁରା ରଙ୍ଗ କରିଦିଏ। କେତେଟା ଏମତି ଚି ତ୍ର ବିଚିତ୍ର କରିକି କାନ୍ଥରେ ଟଙ୍ଗେଇଥିବ। ଖାଲି ସେ ଯୋଉ ସମ୍ବଲପୁରୀ ଇଏ ଶାଢୀ ଭଳିଆ ଟାଇପ ର ସେମତି ବି ବହୁତ ସାରା ଚିତ୍ର ବହୁତ କିଛିି ଚ୍ର ଆଙ୍କିଦବ ମଣିଷ ଉଦାହରଣ ବହୁତ କିଛି ଆଙ୍କିଦିଏ ସେଗୁରା।
ହଉ ମୋର ପାଠ ପଢା ଭିତରୁ ମୋ ଚିତ୍ରରେ ମନଥିବ।
ହଁ ତାହେଲେ ଜ୍ୟାମିତି ଇଏ ଗରିକା ସବୁ ଭଲ ହଉଥିବ ନା?
ହୁଁ ସେ ଯୋଉ ଯୋଉ ମେହେନ୍ଦୀ ଡିଜାଇନ ଗୁଡାକ କରନ୍ତି।
ହୁଁ।
ସେଇଆକୁ ମୁଁ ଖାତା ପଛପଟ ଯାକ କରିଦେଇଛି।
ମୁଁ ଗାର ପକା ଖାତା ସାଧା ଖାତା ସବୁ ଥିରେ ନାଇଁ ହା-ହାତରେ ବି ଚାଲିବ କିନ୍ତୁ ପ୍ରାକ୍ଟିସ ରଖିବା ଦରକାର ଅଛି।
ହୁଁ।
ତାପରେ ଏବେ ଯୋଉ ମେହେନ୍ଦୀ ଆଉଛି ମେହେନ୍ଦୀ ପୁରା ସରୁଆ ବାହରୁଛି ଦେକୁଥିବ।
ଆଉ ଆଉ କଣ କୁହ? ସିଏ ତ ମଝିରେ ବା ଆରୁଛି ମୁଁ ଆମର ଯୋଉ ମେହେନ୍ଦି ଗୁଡା ବାହାରୁଛି ବାହାରୁ ହାତ ପୁରା ବିନ୍ଧା ହେଇଗଲାଣି ଯେମିତି, ଆଉ ପୁରୋହିତ ବାହାରୁଛି ସିଏ ନା ମାନେ କଣ କହିଲ କଲର ଫେଡ୍ ଗୋବରିଆ କଲର ବାହାରୁଛି। ଜମା ଜମା ହଉନି ଜମା ପୁରହିତ ନେହା ଆଣିବ ପୁରା ହାତ ପାତ ବିନ୍ଧା ହବ। କରିପାରିବନି ଟୋଟାଲ ହାତ
ନା ହଁ ପା। ଟିପ ଦରଜ ଆଙ୍ଗୁଠିର ସବୁ ସି ଯଉ ହାଡ ଗୁଡା ସବୁ ସେ ଦରଜ ହେଇଯିବ।
ହଁ ମୋର ବା ଆଜି ପୁରା ଦରଜ ହେଇଯାଇଛି।
ନେହା ଜମା ନେହା ଆଣିବ ନାହିଁ ଜୀବନରେ। ତାପରେ କାବେରୀ ଆଣିବ କାବେରୀ ଆଣିଲା ବେଳକୁ କାବେରୀ ନାଇଁ କାଶ୍ମୀର ଛାଡ କାବେରୀ ଆଣିଲି କାବେରୀ ଆଣିଲେ ତ ପୁରା ଇଏ ପଡିଯାଉଛି। କଣ କହିଲ ବୋହି ପଡିବ। ଗୋବର ବେଳେ।
ହୁଁ ସେଥିପାଇଁ ଜମା ଛୋଟ ଛୋଟ ହବ। ବନିଲି ହୁଁ କିନ୍ତୁ ଏମତି ଗୋରା ହାତକୁ ଥରକ ଡାର୍କ ଟା କେମିତି ଟିକେ ମାନିଯିବ ଡାର୍କ ଟା ଏମିତି ଟିକେ କଲର ଟିକେ କମ୍ ହେଲେ ଜମା ସେ ସେ ମେହେନ୍ଦୀ ଗୁଡା ଭଲ ଲାଗିବନି। ଯୋଉ କାବେରୀ ହଉ କାଶ୍ମୀର ହଉ କି ନେହା ହଉ।
ଜଣାପଡୁଛି।
ଜଣା ପଡୁନି?
ମୋ ହାତ ଟିକେ ବି ଜଣା ପଡୁନି ବା।
ମୋର ଉପରେ ଉପରେ ମୁଁ ତ ମୋର ତ ଜଣା ପଡୁଛି ମୁଁ ଫଟୋ ଦେଖେଇବି ସେଇଟା ମୁଁ ନେହା ମଡେଇଛି ବୋଲି ନ ହେଲେ ଫାଷ୍ଟ ଯୋଉ ପୁରୋହିତଟା କରିଥିଲି କହିଲେ ନୂଆ ମେହେନ୍ଦି ଆସିଚି ଆଉ ଭଲଟା ନିଅ ଦେଖ। ତାପରେ ସେଇ ମେହେନ୍ଦୀଟା କିଛି ରଙ୍ଗ ଦେଲାନି ମୁଁ ଭଉଣୀ ବି କରିଛି ମୁଁ କରିଛି ଦି ଜଣକ ହାତ ସେଠି ରଙ୍ଗ ଦେଲାନି ତାପରେ ଆମେ ନେହା ଆଣିକି ତାଥିରେ ମଡେଇଛୁ ଆଉ ମୁଁ ସେ ଏଇ ହାତଟା ଯୋଉଟା ପୁରା ପୁରା ଡାର୍କ ହେଇଛି ଯୋଉଟା ଖାଲି ନେହା ମଡେଇଛି।
ତମର ସେ ଦି ଜଣ ସାଙ୍ଗ ତାଙ୍କର ବୟଫ୍ରେଣ୍ଡ ସବୁ ଅଛନ୍ତି ନାଇଁ?
ହୁଁ ହଁ ଅଛନ୍ତି।
ହୁଁ।
ଜଣଙ୍କର ଯାଇଥିଲା ଆଉ ଜଣଙ୍କର ନୁହଁ।
ହୁଁ ହୁଁ।
ହଉ ଟେନ ସେକେଣ୍ଡ ହେଲାଣି ମୁଁ କାଟୁଛି? ତମେ କାଟ ତମେ କାଟ ହୁଁ। ଅଦିନିଆ କଥା ଗୁଡ଼ା।